ହ୍ୟାଲୋ। ହଁ ହ୍ୟାଲୋ।
ଭାଇ କୋଉଠି ଅଛ?
ଏ ଘର ପାଖରେ ବସିଛି ଆଉ।
ଆଉ ଖ୍ଆ ପିଆ ହେନା ନାଇ?
ହଁ ଖିଆ ଖୁଇ ହେଇଚି ଆଉ ଚାଲି
ଆଉ ସନ୍ଧ୍ୟା ବେଳେ ଜି ଜିମ୍ ଯାଇଥିଲ ନା ଯାଇନ?
ନାଇଁ ନାଇଁ ଏମିତି ଖାଲି ପୁଷଅପ ଆଉ ପୁଲଅପ ଖାଲି ଟିକେ ଏମତି ଘରକତିରେ ଏ ଏମିତି କରିବା କଥା ପୁଷଅପ ମରିବା କଥା ପୁଲଅପ ମରିବା କଥା ଏମିତି ଆଉ।
ଭାଇ ସେତିକି ଟା କଣ ଭାଇ ଯିଏ ୟି କଣ ଦରକାର ସେତିକି କାହିଁ ରେ କଣ। ଆଉ ଭାଇ ଦେହପା ଠିକ ଠାକ୍ ଅଛି ତ?
ହଁ ଦେହପା ଠିକ ଅଛି। ତମର ଭାଇ?
ହଁ ମୋରପା ଠିକଠାକ ଅଛି।
ଆଉ ଆଜି କୁଆଡେ ବୁଲିବା ପାଇଁ ଯାଇଥିଲା ନା ଯାଇନା
ହଁ ବୁଲି ବହୁତ ଆଡେ ହେଇଥିଲି ରଜରେ ରଜ ପୁରା ଏନଜୟ ପୁରା ବହୁତ ହେଇଚି।
ଆଉ ବଢିଆ ଆଉ।
ଏଥର ଟିକେ ଫିଟନେସ୍ ପ୍ରତି ଧ୍ୟାନ ଦେବାକୁ ପଡ଼ିବ ଆଉ।
ହଁ। ଆଉ ତମ ଆଡ଼େ ଚାଷ ମାସ କେମିତି କଣ ହେଲାଣି?
ଭାଇ ଚାଷ ଚାଲିଚି ବର୍ତ୍ତମାନ ଚାଲିଚି ଆମ ଆମର ଯୋଉ ବିଲ ଅ ପଶି ବିଲ ମାନଙ୍କରେ ଟ୍ରାକ୍ଟର ସବୁ ଚାଷ କରୁଛନ୍ତି। ପାଗ ଚେଞ୍ଜ ହେଲା ନା ୱେଦର୍ ଚେଞ୍ଜ ହେଇନା କାମ ହଁ କାମ ଏଇନା ଜୋରଯାର ଚାଲୁ ପନ୍ଦର କୋଡିଏ ଦିନି।
ହୁଁ ଚା ବହୁତ ଦିନ ହଇରାଣ ହଉଥିଲେ ମେଘ ଅନେଇ ଅନେଇ ଇଏ ହଉଥିଲା ମେଘ ଟି ଏଇନା ମେଘ ଟିକେ ଟିକେ ଭଲ ଲାଗୁଛି ଆଉ।
ହୁଁ
ଭାଇ ଚାଷ କରିବାଟା ଭାରି ବହୁତ କଷ୍ଟ।
ହଁ ଯେ ଶିଖିଚି ସିଏ ତାକୁ ତା ପାଇଁ ଇଜି।
ଆଉ ଚାଷ କହିଲା ଟା ମନେ ଅ ଆ ଯିଏ ଚାଷ କରୁଚି ସିଏ ଜାଣିଛି ମାନେ ତା କଷ୍ଟଟା କଣ।
ହଁଁ ହଁ।
ବିଲ ମାନଙ୍କର ହେଇକି ଯୋଉ କଷ୍ଟ ଝାଳ ମାଳ ହଉଥିବ କୁହନା କୁହନା। ଏତେ କଷ୍ଟ ମୁଁ ତ ଏଇଦିନେ ବିଲକୁ ପଳେଇଥିଲି ମାନେ ପୁରା ଲାଗିଲା ମତେ ବହୁତ ଅବାଗିଆ।
ଆ ମନେ କହିଦବାନି ଜୟ ଯବାନ ଜୟ କିଶାନ ଏଇ ଦିଟା ଜବ୍ ଯିଏ କରିଚି ଯବାନ ମାନେ ଭାରି କଷ୍ଟରେ ତାଙ୍କ ଡଉଟି କରୁଛନ୍ତି କିଷ ଇଁ ଆଉ କୃଷକ ମାନେ ତାଙ୍କ ଡିଉଟି ଭାରି କଷ୍ଟ
ଆଉ ସେୟା ତ ଆଉ କଣ କରିବା। ଏ ଦି ଜଣ ନଥିଲେ ଭାଇ ଦେଶର ଡେଭଲପ କରିପାରନ୍ତାନି।
ହଁ ଠିକ ଠିକ।
ଏ ଭଳିଆ ତ ଭାଇ ଚାଲିଚି କଣ କରିଆ।
ଆଉ ଏଇ ତମ ଆଡ଼େ ଅଛି କେମତି କଣ ପାଗ?
ହୁଁ ପାଗ ଭଲ ଆଉ।
ଭଲ ହେଇଥିଲା ତ? ଆଉ ଏଇ କଣ ହେଇଥିଲା ନା କିଛି ହେଇନି ଆଜି?
ଜଏନ୍ ହେନି ହଁ। ହାଲୋ।
ଅଁ ଇ
ନା ଆଜି ଯାଇନି ନାହାନ୍ତି।
ଜାଇନତାନି
ନାଇଁ ନାଇଁ।
ହଁ। ଆଉ ଏଇ ଦେହ ଠିକ୍ ଠାକ୍ ଅଛିତ?
ହଁ ସବୁ ଠିକ୍।
ଆଉ ତମଆଡ଼େ ବଷ୍
ଆଉ ଭାଇ ହଁ ବର୍ଷା ଆଜି ଟିକେ ଝିପି ଝିପି ଟିକେ ହେଇଥିଲା ତାରେ ପୁଣି କମିଗଲା।
ଓହୋ ଆଉ ଭଲ ଆଉ।
ଆଉ ଭୋଜିକୁ ଆସ ଭୋଜି ଫୋଜି କେଉଁଦିନ ଗୋଟେ କରିବା ଆମ ଆଡ଼େ ଆମ ରେମାହାଲ୍ ଡ୍ୟାମ୍ ଆଡ଼େ।
ହଁ ଯିମି ଦେଖଆ କୋଉଦିନ ଭୋଜନୀ କରିବା ଆଉ। ଗାଧେଇବାରେ ସେ ଡ୍ୟାମଟାରେ ଗାଧେଇବା ଆଉ ଏ ଫୋଟୋ ମୋଟ ଦିଇଟା ଉଠେଇବା ଜିମୁ ଦେଖିଆ କେତେବେଳେ ଆଉ। ଆରେ ମୁ କଲ୍ କରିଯିମୁ ଆମେ।
ହଁ।
କଲ୍ କରିମୁ ମୁଏଇନା ଲୋକେସନ ଆମକୁ ପଠେଇଦବ କୋଉଠି କେମିତି କଁ ବା ଟ କହିଦବ ଟିକେ ଯିମୁ ଆଉ ସେଇ ଅନୁସାରେ ଯିମୁ ଆଉ। ଏଇଭଳିଆ ଚାଲିଚି ଆଉ କଣ କରିବା। ଆଉ ଏଇ ଆଜି କୁଆଡ଼େ ବୁଲିବାପାଇଁ ଜାଇଥିଲନା କି ଯାଇନ କୁଆଡ଼େ
ହଁ ବୁଲିବା ପାଇଁ ସେ ଡ୍ୟମ୍ ଫ୍ୟାମ୍ ଯାଇଥିଲୁ ତାପରେ ଏ ସବୁ ସାଙ୍ଗ ପିଲା ଗାଁ ଗାଁକୁ ଯାଇଥିଲୁ ସବୁ ସୁବୁ ବୁଲାବୁଲି କଲୁ ଦୋଳି ଫୋଳି ଖେଳା ହେଲା ଆଉ।
ହଁ ହଁ ବଢ଼ିଆ ଆଉ। ଆଉ ଏଇ ଦେହପା ଠିକଠାକ ଅଛିତ?
ଦେହ ପରା ଠିକ୍ ଅଛି।
ଏବେତ ଭାଇ କଣ ମ୍ୟାଚ୍ ଚାଲିଚି ଦେଖୁଚନା ମ୍ୟାଚ୍ ଦେଖିନ।
କଣ କହିଲ?
ମୁଁ ଏବେ କଣ ଇଣ୍ଡିଆ ପାକିସ୍ତାନ ଗୋଟେ ମ୍ୟାଚ୍ ଚାଲିଚି ଦେଖିଚନା ଦେଖିନ?
ହଁ ହଁ ଇଣ୍ଡିଆ ଜିତିଲା ଦିଇ ଟାଙ୍କର ଇଣ୍ଡିଆ ଇଏରବି ଇଣ୍ଡିଆ ଜିତିଲା ଶହେ ରନ୍ ରେ।
ହଁ ହଁ।
ଆଉ ଏଥିରେ ଦୁଇଶହ ରନା କେତେ କଣ ଜିତିଲା ଗୋଟେ।
ହୁଁ ଦୁଇଶହ ରନ୍ ଜିତିଲା ଇଏ ଚାରିଶହ ବାଡ଼େଇଲା ବୋଲି ସେଦୁଇଶହ ବାଡ଼େଚନ୍ତି। ହଉ ବହୁତ୍ ଡିପାର ନାଁ ଜିତିଗଲା ତାକୁ ନେଇଗଲା ଆଉ।
ହଁ ମାନେ ଦୁଇ ଜଣ ଦିଇ ଜଣ ବ୍ୟାଟ୍ସମାନେ ଗୋଟେ ଓଭର ହିଁ ସେମାନେ ସତକୁ ପୁରଇଲେ। ଦେଖିଚନା ଦେଖିନ ଆ କିସନ୍ କିସନକୁ ଶୁମନ୍ ଗିଲେ।
ହଁ ଏଇଟା ପ୍ରଫମାନ୍ସଫନ୍ସ ପୁରା ପ୍ରଫମାନ୍ସଟା ଏକ ନମ୍ବର ହେଇଚି। ଉମେ ମାନିବାକୁ ପଡ଼ିବ ସେ ପ୍ଲେ ବ୍ୟାଟାକୁ।
ଇଡିଆରେେୟା୍ଟନସିପ ଅଛି ସେତେଳେ ଶତ ପିଡ଼ୁଚି।
ହଁ ହଁ। ସେ ମେହନତ କରୁଛି ପିଲା ଭ ମେହନତ କରି ଖୋ। ବହୁତ କଷ୍ଟରେ ସେ ଖଛି ଇଣ୍ଡିଆ ଟିମ
ଆଉ ଭାଇ ଖେଳ ତମେ ଦେଖୁଛ କ୍ରିକେଟ ଖେଳ।
ହଁ ଭାଇ ମଝିରେ କେତେବେ ମିନିଟ ଦେଖିଦି ଆଉ ସେମିତି ସବୁଦିନ ପଢାପଢି କରିୁଛି ନା ଆଉ କଣ ସବୁଦିନ କ ଦେଖିବା ହ କି?
ମାନେ ଆଇ ପି ଏଲ ଟାଇମ ରେ ଅଧିକାଂଶ ଟ ଦେଖ ନା କଣ?
ଦେଖ ଏତେ ଟି
ଆଇପ ଆଇପଲେ ଆଇପଲେ
ହଁ ହଁ ଆଇବି ନଁ ଦେଖି
କୋଉଠିମି ତମର
ଏଇ ମୋର ତ ମୁମ୍ବାଇ ଆଉ
ଆଁ ସେମଟୁ ସେମଟୁ ଧନ୍ୟବାଦ। ଆମ ବୋର ବି ସେମ
ଅ ଓଡିଆ ଆଉ ଏ ହାର୍ଦ୍ଦିକ ପ ପାଣ୍ଡା ଟିକେ କ୍ୟାପଟେନସି ବି କରିପାରନି ଆଉ
ହଁ ଓନ୍ଲି ଫୋର୍ଟି ଫାଇଭ୍ ନା
ହଁ ଓନ୍ଲି ଫୋର୍ଟି ଫାଇଭ
ହ
ଏଇ ସି ମଇଦାନ ଉପ ତ ଠିଆାନି ପୁରାଥରିବି ସବୁ ପିଲା ଆଉ
ହଁ।
ଏଇଳି ତନେ ଭାଇ କଳଛିଉ
ହଁ ଚାଲିଛି ଏ ଭଳି ଆଉ
ଏଇଇଥର ଆଇପିଲ ଟିକେ ଧିମି ହେଇଗଲା ଆଉ ମାନେ ଆ ହେଇଗଲା
ଆଁ ବେଟର ଲାଗ ଟାଇମ୍ ଆଉ ଆର ବର୍ଷ ଦେଖାଯିବ ଆଉ
ଆରଫନ୍ସ ମତ ପୁରା ଭଲସେ ପୁରା କରିକି ରହିବେ ଆଉ ହ କ୍ୟାଟେ ସପ ଟୋାରିଅନ୍ତେଲୁଅନ୍ ଆଉ
ହଁ ସେ ଚେଞ୍ଜ ହେଇଯିବ ବା
ସେ ଦିଅ ନ ଭଲ
ହଁ।
ତାପରେ ଏମିତି ଗସି ହେଇଯାଉଉଛି ଆଉ ହଁ
କଣ କହିଲ?
ଆ ଏଇ ଖେଳା ଖେଳି କରିବା ପାଇଁ କହିହାଯେଇଥିଲ କି ନାାଇଁ
ଆଜି ଶୋଇ ପଡିୁଥିଲ ଉଠିଲ ଲେଟ୍ ହେଲା ଆଉ ଗଟଦିନ
ଓହୋ।
ହଁ
ଶୋଇ ପଣି ତ ଉଠିବା ପାଇଁ ଟିକେ ଅସବିଧାଗିବ ଆଉ ନିଦରେ ଲାଗୁଥନି ଯାଇ ଉଠେଇ ତାେ ଚମିଣି ଲାଗିବ।
ହଁ ହଁ।
ଆଜି ଉଠିବ ତ ନ କେତବେଳେ
ଉଠଥିଲି ମୁଁ ସାଢ଼େ ପାଞ୍ଚରେ
ଓହୋ। ମହଲା ଆ ଭାଇ ତମର ଗଟେ ଭଲ ଭଲ ବୁଲିବା ଜାଗା ଅଛି ନା କଣ କେମିତି?
ହଁ ଜାଗା ଭଲ ଅଛି ତମେ ତ ଡାକୁଛ?
ହଁ ଦେଖିବା ପାଇଁ ଗୋଟେ ଛୁଟି ଟାଇମ ଦେଖିଛିିବ ମୁଁ ଏବେ ତ କଲେଜ ଖୋଲିଲା ଆଉ କଣ କରିବା ରଜ ପୂର୍ବରୁ ଭାଇ ଯାଇଥଲେ ଯାଇଥାନ୍ତା ଯାଇ ହେଲାନି ଦେଖିଆ ଆଉ କେତେବେଳେ ଛୁଟି ପ ମୁଁ ଦଶହରା ଛୁଟି ପଡିଲେ ଯିମୁ। ହଉ ଭାଇ ଗଲେ ମୁଁ ତମକୁ କଲ୍ କରିବିନି ମୁଁ ନିଶ୍ଚିତ କଲ୍ କରି ଯିବି ନା ଆଉ।
କଣ କହିଲ ଭାଇ?
ମୁଁ କହିଲି ଭାଇ ଯାହାନି ଗନେ ତମ ଆଡେ କଲ କରିବି ଗୋଟେ ଭୋଜିଟେ କରିବା ଆଉ।
ହଁ ହଁ ଭୋଜି ତ ନିଶ୍ଚୟ।
ଭୋଜିଟେ ନ କଲେ ହବନି। ଭୋଜିଟା ମେନ୍।
ହଁ।
ଯାହାନେ ମୁଁ ଭୋଜି ଟା
ଅଛିି ଆଉ। ତମର ତ ନୁହେଁ ରଜ ମାନେ କରି ସାଇଲେଣି?
ହଁ ରଜ ଭସାଣି ସରିଲାଣି।
ଆଉ ବଢିଆ ଆଉ। ଆମ ଆଡେ ବା ଆଜି ହବ।
ଆଜିି ହବ ଆଉ।
ହଁ ଆଜି ହବ ଆସିବ ଦେଖିବ ଆମ ଗାଁରେ?
ହଉ ହଉ ଠିକ ନିଶ୍ଚିତ ଯିବୁ।
ଆସିଁଲେ ସେ ଗୋଟେ କଲଟେ କରିଦବ ମୁଁ ଏଇଠି ଅଛି ବୋଲି ମୁଁ ଯାଇ ପହଞ୍ଚିଯିବି ଆଉ।
ହଁ ହଁ ଠିକ୍ ଠିକ୍। ଆ ପହଞ୍ଚିଲା ହ ତମ ଛକ ପାଖରେ କି ତମ ସେଇ ଗାଁ ପାଖରେ କଲଟେ କରିବୁ।
ହଁ ହଁ ସେଇୟା କରିଆ ଆଉ ଠିକ ଅଛି।
ହଉ ଭାଇ ହଉ।